ହ୍ୟାଲୋ କଣ କରୁଚ।
ନାଇଁ ଏମିତି ଥିଲି ତମେ କଣ କରୁଚ।
ହୁଁ ବସିଚି ଖାଇ ସାରିଲଣି।
ହଁ ଆମେ ହଁ ଖାଇ ସାରିଲୁଣି ହେତଳୁ ଅଛେ।
ହଁ ଖାଇସାରିଲିଣି ଖାଇସାରିକି ଏବେ ଜଷ୍ଟ ବସିଥିଲି ଆଉ ତମେ। କଣ କଣ ରୋଷେଇ କରିଥିଲ ଆଜି।
ଆମେ କଣ ଖରା ବେଶୀ ହଉଚି ତ ପଖାଳ କରିଥିଲୁ ଶୁଖା ଭାତ କରାହେଇଥିଲା ଯେ ପଖାଳ ଖାଇଛ ଆମେ ପଖାଳ ଟମାଟ ଚଟ ତାପରେ ଆଳୁ ଭଜା କରାହେଇଥିଲା ଆଉ।
ଆମର ବି ଆଜି ପଖାଳକ ଆମର ବି ଆଜି ପଖାଳ କରାହେଇଥିଲା ପଖାଳ ତାପରେ ତରକାରୀ ଭଜା। ତାପରେ ଆମ୍ବ ଏତିକି।
ବଢ଼ିଆ ଭଜା ଆମ୍ବ ତ ମସ୍ତ ହେ
ହଁ ହଁ ଅ, ଅ ଆମ୍ବ ଆ ଗାଁ ରୁ ଆସିଥିଲା ତ।
ତମର ଗାଁ ରେ କଣ ଆମ୍ବ ଲଗା ହୁଏ କି।
ହଁ। ସେ ଯୋଉ କଲମି ଆମ୍ବ କହୁଛନ୍ତି ସେ ଆମ୍ବ ଟା ଅଛି ତ ସେଇଟା ଘରୁ ପଠାହେଇଥିଲା ତ ସେଇଟା ଅଛି ଖାଉଛୁ ଆଉ। ତମର ଗାଁ ରେ ଆମ୍ବ ଅଛି ନା ସରିଗଲାଣି।
ନାଇଁ ମାନେ ଆମର ବଗିଚା ଏମିତି ତ କିଛି ନାହିଁ କିନ୍ତୁ ଆମ୍ବ ଅଛି ଆଉ ଗୋଟେ ଦି ତିନିଟା ଏମିତି ଗଛ ଅଛି ଆମେ ସେଇଢ଼ାଗ ଖାଉଚୁ।
ଓ ହୋଁ।
ତମର କଣ ବଗିଚା ଏମିତି କଣ କର
ନାଇଁ ବଗିଚା ସେ ଏମିତି ନାହିଁ ଘରେ ଖାଲି ଏମିତି ଯେଉଁ କୋଲମି ଆମ୍ବ କହୁଛନ୍ତି ସେଇଟା ଦିଟା ଆମ୍ବ ଗଛ ଅଛି। ଆଉ ଯେତିକି ଏମତି ଇ ଆମ୍ବ ଯାଏ ଟିକେ ଲାଗିଛି-ଇ-ଇ-ଇ ଗୋଟେ ଗୋଟେ ଲାଗିଛି ସେଗୁଡା ସେତିକି ଆଉ। ଚାଷ ଏମିତି ଆମ୍ବ ଚାଷ କରାହେଇନି କିନ୍ତୁ ଆମର। ଅଲଗା ପନିପରିବା ଚାଷ ଟିକେ କର, ହଁ। ନାଇଁ ଖାଲି ଖାଇବା ପାଇଁ କା ଘରେ। ଏତେ ବଡ ଗଛ ନାହି ଏମିତି ଛୋଟ ଛୋଟ ହଁ ଏମ୍ ଏମିତି ଛୋଟ ଛୋଟ ଗଛ ହେଇଛି ଏତେ ବି ବଡ ଗଛ ନାହିଁ କିନ୍ତୁ ଭଲ ଫଳୁଛି ଆଉ। ଘରେ ଘରେ ହିଁ ଖାଇବା ପାଇଁ ହେଇ ଯାଉଛି।
ଆମର ତ ଫଳୁଛି ଯେ ବହୁତ ସାରା ଫଳୁଛି ହେଲେ ଆମର ଗୋଟେ ଗଛ ଅଛି ଯୋଉଟା ବନ୍ ମାନେ ମସ୍ ମିଠା ହୁଏ ହେଲେ କଣ ସେଇଠି ର ଗାଁ ଲୋକ ସବୁ ନେବେ ଆମର ସମ୍ପର୍କୀୟ ଆଙ୍କୁ ପଠା ହବ ଆଉ ପୁଣି ଆମେ ଆଚାର କଣ ବି କରଛୁ ତ ସେଇଠାଇ।
ହଁ ହୁଁ।
ଆଚାର କରି ଆସୁଛି?
ଆଚାର ନାଇଁ ମତେ ତ ଆସେନି କିନ୍ତୁ ମୁଁ-ଉ-ଉ କେବେ କରିନି କିନ୍ତୁ ଘରେ କରିବାର ଦେଖିଛି ଟିକେ ଆଉ। ଯଉ ଆଚାର ଯୋଉ ଅ ପାଚିଲା ଆମ୍ବ ରେ ଯୋଉ ଆଚାର କରାଯାଏ ସେଇଟା। ଦେଖିଛି ହୁଁ ରସରୁ ଆମ୍ବ ରସରୁ ଯୋଉ ଆମ୍ବ
ସେଇଟା ତ ହଁ ଏମତି କଞ୍ଚା ଆମ୍ବର ବି କରିହବ ନା କଣ ତା ତାକୁ ଏମତି ତି ସେଇଟା ପୁରା ଗୁଣ୍ଡ ହେଇ କି ଝୋଳ ହେଲା ପରେ ସେଟାକୁ ଆରାମରେ ଶୁଖେଇଦେଲେ ବି ସେଇଟା ବି ହେଇଯିବ।
ହଁ ସେଇଟା ଗୋଟେ ଅଲଗା ସେଇଟା ଗୋଟେ ଅଲଗା ଲାଗିବ ନେଇକି। ହଁ ସେମିତି ବି କରିହେବ ଯେ ହଁ
ଦେଖିଥିଲି ଖାଲି
ହଁ ଯେ ଆମ ପଟେ ଟିକେ ସେ ଆମ୍ବ ପାଚିଲା ଆମ୍ବର ଟିକେ ରସ ବାହାର କରିକି ସେଇଟା ଟିକେ ଅଧିକ କରନ୍ତି ଆଉ। କଞ୍ଚାଆମ୍ବରେ ଟିକେ ଏତେ କରନ୍ତିନି ହୁଁ ସେଇଟା ଟିକେ ସହଜରେ ହେଇଯା ଯାଏନା ଏଇଟା ଟିକେ କଞ୍ଚାଆମ୍ବ ଟାଣ ଥାଏ ଏଇଟା ଆଉ ଗୁଣ୍ଡ ଠିକ ସେ ନ କଲେ ଆଉ ଭଲରେ ଇଏ ହବନି।
ସେଇଟା ପୁରା ଆମ୍ବ ସେ ପାଚିବା ବାଲା ବୋଲି କଣ ସେଇଟା ଆରାମରେ ହେଇଯାଉଛି।
ହଁ-ଅ-ଅ ସେ ପାଚିବା ଆମ୍ବକୁ ଗୁଣ୍ଡ କରିକି କରନ୍ତି ନ ନହେଲେ ଆହୁରି ସେ ଯଉ ତାର ଚୋପା ଛଡ଼େଇକି ନ୍ତି ଖରାରେ ଶୁଖାନ୍ତି ସେଇଟା ଗୋଟେ ଆଚାର କରନ୍ତି ହଁ ଯୋଉ ହୁଏ ତ ସେଟା ଗୋଟେ କରନ୍ତି ଆଉ ଆଉ ତ ପାଚିଲା ଆମ୍ବ କି କି
ଆଉ ଖାଲି ଏମିତି ବି କରନ୍ତିନି ନା। ହଁ ରୋଷେଇ ତ କରନ୍ତି ଆହୁରି ଯୋଉ ଖାଲି ଚୋପା ବାହାର କରିଦେବେ ଆଉ ଏମିତି ଗୋଟା ଆକା ଶୁଖେଇଦେବେ।
ହଁ ହଁ ହଁ ସେମିତି ବି କରନ୍ତି।
କଣ ଆମଦୁଲ ନା କଣ ହଁ। ସେଇଟା ବି ତ ବଢିଆ ଲାଗେ ଯେ ହଁ।
କଞ୍ଚା ଆମ୍ବରେ ସେଇଟା କରନ୍ତି। ଆଉ କଞ୍ଚା ଆମ୍ବରେ ଆଚାର କରିକି ବି କେତେ ଜଣ ଖାଆନ୍ତି ରୋଷେଇ କରନ୍ତିବି, ତାପରେ ଆଚାର କରିକି ରଖନ୍ତିବି। ତାପରେ ସେଇ ଟାଇମ ରେ ଏକା ବାହାଘର ଭୋଜିଭୋଜି ଯଦି ପଡିବ ଆମ୍ବ ଆଚାର।
ଆମର ବି ତ କରାହେଇଥିଲା ଆମର ତ ବଢିଆ ହୋଇଛି ଯେ ମୁଁ ଟିକେ କମ କ ଆଣିଛି।
ଟିକେ ଟିକେ ଭାତ ସହିତ ଖାଇବାକୁ ବଢିଆ ଲାଗେନିକି। ମାନେ ଭାତ ହଁ କିଛି ନହେଲେ ବି କିଛ କିଛି ଆଉ ଭଜା ଫଜା ନହେଲେ ବି ଆଚାରରେ ଲଗେଇକି ହିଁ ଖାଇ ହେଇଯିବ। ଗୋଟେ ନା ଦି ଫେଡା ଆଣିଲେ ବି ଖାଇ ହେଇଯିବ ଖାଲି ଯଦି ସେ ଆଚାର କର ଟାଇମରେ ସେ ପାଗ ଟା ଯଦି ଠିକ ହେଇଥିବ ଆଉ କିଛି ଦରକାର ନାହିଁ ଆଉ।
ସେଇଟା ଆଛା ବଢିଆ।
ତମ ଘରେ ତାହେଲେ ଆଚାର କର?
ହଁ ଆମର ସବୁ ବର୍ଷ କରନ୍ତି ଆଚାର ଟିକେ କରାହୁୁଏ। ଆମର କୁ ଗଲା ବର୍ଷ ନା କଣ ବହୁତ ସାରା କରାହେଇଥିଲା ଆମେ ବି ସବୁ ଥିଲୁ ନା ଆଉ ସେ କରୋନା ବେଳେ ବି ବହୁତ କରା ହେଇଥିଲା ଆମେ ସମସ୍ତେ ଘରେ ଏକା ଥିଲୁ ତ ସବୁ ଆମ୍ବ ଆଣି କି ସବୁ କରାହଉଥିଲା ଆଉ ଏବେ ତ ଖାଲି ମା ଜଣେ ଏକା କେତେ କ କରିବ ସେଇଟା ପାଇଁ ଟିକେ କମ କରାହେଉଛି ଆଉ।
ଟିକେ ଘରେ କିଏ ଥିଲେ ହୁଁ ହୁଁ ବର୍ଷକୁ ଥରେ ତ ଟିକେ ଆସିବେ। ଟିକେ ଟିକେ ଖାଇବା କଥା ଆଉ ନାହିଁ।
ହଁ ସେଇଟା ପା ବିଲ ଲଗେଇଲା ବେଳେ ବେଶୀ ସେମାନଙ୍କ ମ ଆଚ୍ଛା।
ହଁ। ଆମର ବି ଆମ୍ବ ଆଉ ବିକ୍ରିଫିକ୍ରି କରିବାକୁ ହୁଏନି। ଏମତି ସାହି ପଡିଶା ଦେଇକି କି ସମ୍ପର୍କୀୟକୁ ଦେଇଦେଲା ବେଳେ ସରିଯାଉଛି ଏକା। ଆଉ ନିଜେ ଖାଇବା ପାଇଁ ହଉନଥୁଅ ଆଉ କଣ।
ସେଇଟା ଏଙ୍କା
ହ। ଯାହା ହଉଛି ଘରେ ଘରେ ତ ଭୋଗ ବାଣ୍ଟିକି ଆମେ ଖାଇ ଦଉଛୁ।
ହଁ ନାଇଁ ବହୁତ ସାରା ଥିବ କି ଏମିତି ଆମ୍ବ ବଗ୍ ଗିଚା କଣ ଥିବ ବୋଲେ ସେଇଟା ବିକିଲେ ଅଲଗା କଥା ନହେଲେ ଆଉ କଣ।
ହ। ବଗିଚା ଥିବ କହିଲେ ବିକିବ କଥା ଆଉ ଏଇଟା ନହେଲେ ନିଜର ଖାଇବା ପାଇଁ ହିଁ।
ହଁ ପୁରା ହଁ ମୁଁ ନାଇଁ ହେମ୍ ହେଇଛି ନା ନାଇଁ ମୁଁ ତ ଜାଣିନି ଖାଲି ଟେଷ୍ଟ କରିଥିଲି। ଏପଟେ ଆଣିଥିଲେ ତ।
ଏବେ ତ ବଢିଆ ବଢିଆ ଚାଲଛି ଆଉ।
ହଁ ଏବେ ଖାଲି ମୁଁ ମୁଁ ହୁଁ ହୁଁ ଗାଁ ରୁ ଆଣିଥିଲ?
ହଁ।
ମୁଁ ଏବେ ଯାଇଥିଲି ବଜାର ଯାଇଥି ଥିଲି ମାନେ ବଜାରେ ଖାଲି ଏବେ ଆମ୍ବକୁ ଜାମ୍ବୁ। ଆମ୍ବ କୁ ଜାମ୍ବୁ ଆଉ କିଛି ନାଇଁ ହଁ ହଁ ହଁ। ହଁ ସେଇଟା ଖାଇଛି ଏବେ ହଁ ସେଟା ବି ବଢିଆ ଲାଗେ ଖଟା ମିଠା ଖଟା ମିଠା। ଲଙ୍କା ଲୁଣ ଟିକେ ଅ ଗୋଳେଇ ଦେଇକି ଖାଇବ ଆ କଉ ଟେଷ୍ଟ ମୁଁ ତ ଖାଇ ନଥିଲି ଏବେ ମୋ ସାଙ୍ଗ ଟେ ଥିଲା ଗାଁ ରେ ଯେ ସିଏ ଆଣି ଦେଇଥିଲା ଯେ ମୁଁ ଟିକେ ଖାଇଥିଲି ସେଟା ଗୋଟେ ତେ ବଢ଼ିଆ ଲାଗେ।
ଅଧିକ ତ ଖାଇ ହବନି ଯୋଉମାନେ ଖଟା ବେଶୀ ଖାଆନ୍ତି ସେମାନେ ଖାଇପାରିବେ। କିନ୍ତୁ ଅଧିକ ଖାଇହବନି କିନ୍ତୁ ଟିକେ ଖାଇଲେ ବି ବଢିଆ ହବ।
ହଁ ଟିକେ ଖାଇବ ଲାଳ
ସେଇଟା ହିଁ ବାସ ତାର କଣ କେମତି କଣ କଣ କରାହବ ସେଇଟା କଥା ହେଲେ ତ ଲାଳ ବାହାରୁଛି ଆଉ।
ହଉ। ପରା ତାପରେ ଗାଁ କୁ ଯାଇକି ଲୁଣ ଲଙ୍କା ଧରିକି ଯିବ ଯୋଉ ଜଙ୍ଗଲରେ ଯାଇକି ଖାଇବ ସେଟା ଗୋଟେ ଅଲଗା ପ୍ର ଦରକାର ଲାଗିବ ଆଉ ତାପରେ ଏଠି କି ଆଣିକି ଖାଏ ହଁ ସେଟା ଗୋଟେ କେ କେତେ ବଢ଼ିଆ ଖୁସି ଏପଟେ କେତେ ଜଣ ହେଇକି ଯିବ ଲଙ୍କା ଲୁଣ ନେଇକି ଯିବ। ଆମ୍ବ ତାପରେ ଜାମ୍ବୁ ଯାହା ମିଳିଲା ଖାଇକି ଆସୁ। ସୁ କୁସୁମ ସେଟା ଗୋଟେ ବଢେ ବଢିଆ ଖୁସି ଲାଗିବ ବୁଲାକୁ ବୁଲା ହେଇଯିବ ଖାଇବାକୁ ଖାଇବା ହେଇଯିବ ସବୁ।
ଜଉ ପୁରା।
କୁସୁମ ଏମତି ଯୋଉଟା ବୋଡ ବାଲାଟା ବି ଭଲ ଲାଗେ ସାନ ବାଲାଟା ଭଲ ଲାଗେ ସେ ସମାନ ଟେଷ୍ଟ ଆଉ କୁସୁମରୁ ତ ଏଇ ଯୋଉ ତେଲ ବି ତିଆରି କରାଯାଏ ଜାଣିଛ ନା ନାଇଁ ହଁ। ସେ ମଞ୍ଜିରୁ କୁସୁମ ଖାଇକି ସେ ମଞ୍ଜିରୁ ବୋଧେ ରୋଷେଇ କ କୁ କୁଷୁମ ତେଲ ଏକା ବୋଧେ କୁହା ହଉଛି ମୁଁ ବି ଜାଣିନି କିନ୍ତୁ ସେ ତେଲ ବୋଧେ ରୋଷେଇ କରାହୁଏନି। ଖାଲି ହାତ ଗୋଡରେ ଲଗେଇବା
ହଁ ସେମତି ନାଇଁ ନାଇଁ ସେଟା ମାନେ ହଁ ଖାଇବା ତେଲ ନାହିଁ ଯେ କିନ୍ତୁ ତେଲ ହୁଏ ମୁଁ ବି ସେତିକି ଜାଣିଥିଲି।
ଆମ ଗାଁ ରେ ପ୍ରାୟ କରନ୍ତି ଯେ କୋଷୁନ ପୁରା କେତେ କେତେ ଆଣିବେ ଆଉ କରିବେ ତ ହେତିପାଇ ଦେଖିଥିଲି। ଖାଲି ମଞ୍ଜି ଯାଏ ଏତିକି ଏତିକି କରିକି ତେଲ ପେଡ଼ିକି ଆଣିବେ। ଆଉ ଘରେ ରଖିଥିବେ। ଏବେ ହଁ ଆଗରୁ ଏଇଟା ବେଶୀ କରୁଥିଲେ ଏବେ ଆଉ କାହିଁ ଏବେ ତ ଗଲେ ବି ଏବେ ଗଲେ ଯାହା ଜଙ୍ଗଲରେ ଗଲେ କୁସୁମ ଏବେ ଘରେ ଘରେ ବି ଆଉ ଏତେ କୁସୁମ ଆଣୁ ନାହାନ୍ତି ଏବେ ତ ଦୋକାନରେ ସବୁ ତେଲ ମିଳିଲା ଆଉ କଣ।
ସେଇଟା ହଁ ଆଉ ଏମିତିରେ ବି ଆମଁ ହଁ
ଲୋକ ବି କଣ ଶୁଆଉଛନ୍ତି କଣ ମନ୍ଦିର ବଝ ଆଣିବୁ ପୁଣିି ତେଲ ପେଡୁ ସେ ହୁଁ।
କେତେ ବଢି ଯାଇଛି ଦେଖୁନ ଏତେ ଖରା ହେଲେ କିଏ ଯିବ କହୁନ।
ହୁଁ।
ପୁରା ଚଞେ ହେଇଯାଉଚି।
ହୁଁ ଯେ ଖରାରେ କଣ ଆଉଛୁ ଏବେ ଲୋକମାନେ ବି ଏତେ ସେ କୁସୁମ ତେଲ ବି ଏତେ ଆଉ ବ୍ୟବହାର କରୁନାହାନ୍ତି ଯାହା ଏଇ ଦୋକାନରେ ମିଳୁଛି ନଡିଆ ତେଲ ଇଏ ତେଲ ଆଣିକି କରି ଦଉଛନ୍ତି ସିନା କାମ ନ ହେଲେ ନାଇଁ ଆଉ କୁସୁମ ତେଲ ଆଉ କଣ କଣ ସବୁ ତେଲ ଖରା କଣ କଣ ସବୁ କାଢଡୁଥିଲେ ଏ ଗୁରାବେ ଆଉ କାଢୁନାହାନ୍ତି ତ ସରିଗଲା ଆଉ ତୁ କୁସୁମା କା ଏବେ ଭଡୁନି ଗାଁରେ ବି କୁସୁମା କା ଆଣୁନାହାନ୍ତି।
ମୁଁ ତ କେବେ ତେଲ ସେଇଟା ଦେଖିଛି ନା ନାଇଁ
ମୁଁ ଦେଖି ଚିନା ନହିଁଛି କିନ୍ତୁ ମୁଁ ସେ ମଞ୍ଜିରୁ ତେଲ ଆଣିକି କାଢୁଛିଉ ମୁଁ ସେଇଟା ଦେଖିଛି।
ଅ ମୁଁ ଖାଲି ଶୁଣିଥିଲି ଯେ ନା ସେଇଠୁ ତେଲ ହୁଏ ବୋଲି।
ହୁଁ ହୁଁ। ହଉ ହଉ ରହୁଛି ଟାଟା।
ହଁ ତାକୁ